ହ
ହାଲୋ।
ଆଜ୍ଞା ଭାଇ ପ୍ରଣାମ।
ଆଜ୍ଞା ହଁ ଭଉଣି ପ୍ରଣାମ। କେମିତି ଅଛନ୍ତି?
ମୁଁ ଏଇଠି ବସିଥିଲି ଆପଣ?
ମୁଁ ବି ଟିକେ ବିଶ୍ରାମ କରୁଛି ଆଉ।
ଆପ କଥା କ୍ଲିଅର ଭାବେ ଭଲ ଭାବରେ ଶୁଭା ଯାଉ ନାହିଁ।
ମୁଁ ଏଠି ଟିକେ ବିଶ୍ରାମ କରୁଥିଲି ଆଉ ଶୁଭିଲା ଏବେ ଭଉଣୀ।
ଓହୋ ଆଉ। କେବେ ଆସନ୍ତୁ ଆମ ଯାଜପୁର ଆଡେ ବୁଲିବା ପାଇଁ।
ଆଜ୍ଞା ଯିବା କାମ ତ କିଛି ଏବେ ପଡିନି କାମ ମୁଁ ବି ଟିକେ କାମରେ ବ୍ୟସ୍ତବହୁଳ ରହିଯାଉଛି। ହଉ। କାମରେ ବ୍ୟସ୍ତ ବହୁଳରହିଯାଉଛଛି ସେଇ ସବୁ ସାରିକି ଯିବି ଆଉ। ଯିବି ଯାହାବି ହେଲେ ଯିବି ଯଜପୁରରେ ପ୍ରସିଦ୍ଧ ସ୍ଥାନ ଗୁଡିକ କଣ କଣ ଅଛି ମତେ ଟିକେ କଇବେ କି?
ଆଜ୍ଞା।
ମୁଁ କହିଲି ଯାଜପୁରରେ କଣ କଣ ସବୁ ପ୍ରସିଦ୍ଧ ସ୍ଥାନ ଅଛି ସେ ବିଷୟରେ ଟିକେ କିଛି କହିବେ କି?
ଆଚ୍ଛା ପ୍ରସିଦ୍ଧ ସ୍ଥାନ।
ଆଜ୍ଞା।
ଆମ ଯାଜପୁର ବିଶୟରେ ମୁଁ ଆପଣଙ୍କୁ କ ବୁଝିଲେ।
ଆଜ୍ଞା।
ଆଜ୍ଞା ଉଁ ଆମର ଯାଜ ଓଡିଶାର ଏକ ଚିହ୍ନ ଐତହାସିକ ଲେ ହାଲୋ।
ଆଜ୍ଞା। ହଁ ଆପଣ କୁହନ୍ତୁ।
ଆଜ୍ଞା ଆପଣ ତା ସେଥି ସେଥି ମଧ୍ୟରୁ ଉଁ ଅ ଆମର ବିରଜା ଟେମ୍ପଲ ଟି ମାନେ ଏ ଯୋଉ ବିରଜା ମନ୍ଦିରଟି ଆମର ଅଛି ଏକାବନ ଶକ୍ତି ପୀଠ ମଧ୍ୟରୁ ଗୋଟିଏ ଯାଜପୁର ର ସବୁଠା ରୁ ବଡ଼ ପ୍ରସିଦ୍ଧ ମନ୍ଦିର। ସେଠି ବିରଜା ମନ୍ଦିର ଅଛି ଆମର। ତାପରେ ତାର ମାନେ ଉଁ ଆଠ କିଲୋମିଟର ଭିତରେ ସେଇଠି କୁସୁମା ମନ୍ଦିର ବି ଅଛି। ଆମର ବିରଜା ମ ମନ୍ଦିରରେ ଆମର କଣ କହିଲେ ପିଣ୍ଡ ଦାନ ଦିଆଯାଏ। ଯୋଉଟା କି କୁହାଯାଏ ଯେ ସାତ ପୁରୁଷ କୁ ପିଣ୍ଡ ଦିଆଯାଏ ମାନେ ଯୋଉ ଲୋକ ଚାଲି ଯାଇଥାନ୍ତି। ତାଙ୍କର ଯୋଉ ଶବଟି ଆମର ଥାଏ ସେଇଟା ଉଁ ଅଷ୍ ଅସ୍ଥି ଟା ଥାଏ ସେ ଅସ୍ଥିଟିକୁ ନେଇକି ଆମେ ସେଠି ଯଦି ପିଣ୍ଡ ଦାନ ଦେବା। ତାପରେ ଆମର ପିଣ୍ଡ ଦାନ ସେଇଠୁ ଶେଷ ହେଇଯାଏ ସେଇଟାକୁ କଣ କୁହନ୍ତି?
ଶ୍ରାଦ୍ଧ।
ପିଣ୍ଡ ଦାନ ସମାପ୍ତ ହୁଏ ଆଉ। ବୁଝିଲେ ତାପରେ ସେଇଠି ସେଇଠି ପୁ ତାଙ୍କର ଯିଏ ପୁଅ ଯାଇଥିବେ। ସେମାନେ ସବୁ ନଣ୍ଡା ହେବେ ସେଠି ଭଲ ଭାବରେ ପିଣ୍ଡ ଦେଇ ପୂଜା ପତ୍ର କରି ତାପରେ ଘରକୁ ଫେରିବେ ଘରକୁ ଫେରିବା ପରେ। ଘରେ ଆସିକିରି ଗୋଟିଏ ଭୋଜି ଦିଅନ୍ତି। ବୁଝିଲେ।
ଆଜ୍ଞା।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଉଁ ଭାରତର ପୁରାତନ ବୌଦ୍ଧ ଧର୍ମ ମ କେନ୍ଦ୍ର ମାନଙ୍କ ମଧ୍ୟରୁ ଗୋ ଗୋଟିଏ ଆମର ଯାଜପୁର ବୁଝିଲେ।
ଆଜ୍ଞା।
ବୌଦ୍ଧ ଗୁମ୍ଫା ଓ ପ୍ରାଚୀନ ଅ ଅବଶେଷ ପାଇଁ ପ୍ରସିଦ୍ଧ ଏ ସ ଯାଜପୁରଟି।
ଆଚ୍ଛା ଆଚ୍ଛା।
ତାପରେ ଆମର ପବିତ୍ର ବୈତରଣୀ ନଦୀଟି ବି ସେଇଠି ଉଁ ମାନେ ଧାର୍ମି କ ନଦୀଟି ଆମର ସେଇଠି ବହି ଯାଉଛି ଯାଜପୁରରେ। ଆଉ ତାପରେ ଆମର ବିରଜା ଉଁ କଣ ବିରୁପା ନଦୀ ଅଛି। ଗେଙ୍ଗୁଟି ନଦୀ ଅଛି। ଏମିତି ବହୁତ ପ୍ରକାର ନଦୀ ବି ଆମର ଯାଜପୁରରେ ରହୁଛି।
ଓହୋ।
ସେଥିରେ ଆମର ଆଉ ଗୋଟେ ଅଛି ଜଗନ୍ନାଥ ଟେମ୍ପଲ। ଛତିଆ ମନ୍ଦିର। ଯାହାକି ଆମର ମାଳିକାରେ ଲେଖାଅଛି ଯେ ପ୍ରଭୁ ଜଗନ୍ନାଥ ଯେତେବେଳେ କଳିଯୁଗ ଶେଷ ହେବ ଅ ପ୍ରଭୁ ଜଗନ୍ନାଥ ଆମର ଆସିକି ରି ଛତିଆରେ ରହିବେ। ପୁରୀ ମନ୍ଦିରଟି ସମୁଦ୍ରରେ ଲୀନ ହେଇଯିବ। ତାପରେ ସତ୍ୟଯୁଗ ଆରମ୍ଭ ହେବ।
ଓହୋ।
ଆମର ଏବେ ବି ଯୋ ଛତିଆର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ପୂଜା ପାଉଛନ୍ତି।
ଜଗନ୍ନାଥ ମୁଁ ଶୁଣିଥିଲି କୁଆଡେ ସତ୍ୟ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ କଳ୍କୀ ଅବତାର ଧାରଣ କରିବେ।
ଆଜ୍ଞା କଳ୍କି ଅବତାର ଧାରଣ କରିକିରି ସେଠି ପୂଜା ପାଉଛନ୍ତି। କିନ୍ତୁ ପ୍ରଭୁ ଯେତେବେଳେ ପୁରୀରୁ ଆସିବେ ମାନେ ଯୋଉ ଜଗନ୍ନାଥ ଛତିଆ ମନ୍ଦିରକୁ ଆସିବେ କଳ୍କି ଅବତାର ଧରିକି ଆସିବେ। ଆସିବେ ଆସି କିରି ସେ ଟ୍ରେନରେ ଆସିବେ ବୋଲି ମାନେ ଅଛି ମାଳିକାରେ ଲେଖା ଅଛି। ଯେ ସେ ଟ୍ରେନରେ ଆସିବେ ଟ୍ରେନର ଚକ ଅ ଛିଡିବ କୋଉଠି କହିଲେ? ଚକ ଛିଡି ଯିବ ଏଠି ନାଇଁ ନାଇଁ ଝାଡେଶ୍ଵର କଢେଇ ପାଖରେ ଚକ ଛିଡିଯିବ। ହେଠୁ ଝାଡେଶ୍ଵର କଢେଇ ରେ ଯାଇକିରି ପ୍ରଭୁ ଜଗନ୍ନାଥ ସେଠି ତା ମାନେ ପ୍ରସାଦ ପାନ କରିବେ। ସେଠି ଲବଣ ଯୁକ୍ତ ପ୍ରସାଦ ପାନ କଲା ପରେ ମହାଦେବ ପ୍ରଭୁ ସେଠି ଯୋଉ ମହାଦେବ ଅଛନ୍ତି ସେ ଅଲଣା ଖାଉଛନ୍ତି ଯେତେବେଳେ ପ୍ରଭୁ ଜଗନ୍ନାଥ ଯାଇ ଖିରି ଲବଣ ଯୁକ୍ତ ଖାଦ୍ୟ ଖାଇବେ। ତାପରେ ଯାଇ ମହାପ୍ରଭୁଙ୍କ ଖାଦ୍ୟ ମାନେ ପ୍ରସାଦ ପାଇବା ପରେ ମହାଦେବ ମାନେ ଲବଣ ଯୁକ୍ତ ଖାଦ୍ୟ ଖାଇପାରିବେ ତାପରେ ଆସିବେ ସେ। ଆମର ଜଗନ୍ନାଥଙ୍କୁ ମାନେ ଛତିଆ ମନ୍ଦିରକୁ।
ଓ ହୋ।
ଆଜ୍ଞା। ଆଉ ଆମର ମହାବିନାୟକ ମନ୍ଦିର ଅଛି ଚଣ୍ଡୀ ମନ୍ଦିର ଅଛି ମହାବିନାୟକ ମନ୍ଦିର ଅଛି‌। କଣ କହିଲେ ଚଣ୍ଡିଖୋଲ ଭିତରେ। ତା ଆଜ୍ଞା।
ମୁଁ କହିଲି ମହାବିନାୟକ ଠାକୁର ବି ଜଣେ ପ୍ରତ୍ୟକ୍ଷ ଠାକୁର।
ଆଜ୍ଞା ପ୍ରତ୍ୟକ୍ଷ ଦେବତା। ଆଉ କଣ କୁହନ୍ତୁ ଆପଣଙ୍କର ଦିନଟି ଆଜି କିପରି ଯାଇଛି?
ହଁ ଆମର ତ ଚାଲିଛି ଭଲରେ ଆଉ ସେ ଭଣଜାର ମୋର ଅଛି ସେ ବିଷୟରେ ଟିକେ ଆଲୋଚନା ଚାଲିଥିଲା ଆଜି ଘରେ।
ଆଜ୍ଞା?
ମୁଁ କହିଲି ମୋ ଭଣଜାର ବ୍ରତଘର ହବାର ଅଛି ସେହି ଆଲୋଚନା ଟିକେ ଘରେ ଚାଲିଚି ଏବେ ଜୋରେ ଆଉ।
ଓହୋ ନାଇଁ ଆମର ଯୋଉ
ବ୍ରତଘରରେ କେମିତି କଣ ସବୁ ନିୟମ? ଏବେ ମାନେ ଗୋଟେ ପାରମ୍ପରିକ ସଂସ୍କାର ଗୋଟେ ଆଉ।
ଆଜ୍ଞା।
ବୁଝିଲେ।
ଆଜ୍ଞା।
ମୁଁ କହୁଛି ଓଡିଶାରେ ବ୍ରତଘର ହଉଛି କଣ ଗୋଟେ ପାର ପରିକ ସଂସ୍କାର ସେଥିରେ ମାନେ ପିଲାମାନଙ୍କୁ ପୁଅ ପିଲାମାନଙ୍କୁ ଉଁ ପଇତା ପିନ୍ଧାଇବା ପିନ୍ଧାଯାଏ ଆଉ ଧାର୍ମିକ ଅଧ୍ୟୟନ ଗୋଟେ କରାଯାଏ ଆଉ।
ଆଜ୍ଞା।
ହଁ ସେଥିରେ ଆମର ରହୁଛି ସାଧାରଣତଃ ବ୍ରତ ଘରରେ ଅ ଗୋଟେ ଶୁଭ ତିର୍ଥି ବାହାର କରାଯିବ ମାନେ ପଣ୍ଡିତଙ୍କ ପରାମର୍ଶ ଆ ହବ ଗୋଟେ ଶୁଭ ତିଥି କଢ଼ା ହବ ତାପରେ ଗୋଟେ ମଙ୍ଗଳ ପୂଜା ଗୋଟେ ହବ ଗଣେଶ୍ ପୂଜା ଯୋଉଟା ମାନେ କୁଳଦେବଙ୍କ ପୂଜା ହବ ଆଉ ଗୋଟେ ନନ୍ଦି ଶ୍ରାଦ୍ଧ ହବ।
ଆଜ୍ଞା।
ପରେ ଯଉ ପିଲାର ହଉଥିବ ସେଇ ବାଳକକୁ ମଙ୍ଗଳ ସ୍ନାନ କରାଯିବ ମଙ୍ଗଳ ସ୍ନାନ କଲା ପରେ ଗୋଟେ ଯଜ୍ଞ ହବ। ଯଜ୍ଞ ହେବ ହୋମ ଗୋଟେ ହବ ତା ଦେହରେ ଗୋଟେ ବୈଦିକ ମନ୍ତ୍ର ତହ ଅଗ୍ନି ଇଏ କରାଯିବ। ଅଗ୍ନିହୋତ୍ର କରାଯିବ ତା ପରେ ଆଜ୍ଞା ତାପରେ ପଇତା ପକେଯିବ ପଇତା ଧାରଣ କରିବେ। ତା ଗୁରୁ କରିବେ ଗୁରୁ ପୁରୋହିତ ପଇତା ପିନ୍ଧିବେ ହେଲା। ପୁରୋହିତ ପଇତା ପିନ୍ଧିବା ପରେ। ତାକୁ ବାଳକକୁ କଣ କରିବେ ନା ଗାୟତ୍ରୀ ମନ୍ତ୍ର ଶିଖେଇବେ।
ଆଜ୍ଞା।
ଗୋଟେ ଯୋଡ଼ଟେ ତା କାନରେ ମୁଣ୍ଡରେ ପକେଇକି ତା କାନରେ କହିବେ ଗୁରୁ ପୁରୋହିତ ଯିଏଥିଲେ ଗାୟତ୍ରୀ ମନ୍ତ୍ର ଜପ
ଆଜ୍ଞା।
ତାପରେ ଗୋଟେ। ମଜା ଲାଗେ କଣ ଭିକ୍ଷା ଗ୍ରହଣ ଗୋଟେ କରାଯଏ ମଜା ଲାଗେ କଣେ ସେଇଟା ଗୋଟେ ମାନେ ସଂସ୍କାର ଗୋଟେ ବାଳକକୁ ପ୍ରଥମେ ତା ମା କୁ କିମ୍ବା ପରିବାର ରେ ବଡ଼ ମାନେ ଯିଏ ଥିବେ ତାଙ୍କୁ ଯାଇକି କହିବ ଭିକ୍ଷା ମାନେ ଭିକ୍ଷା ଭିକ୍ଷାମ୍ଦେହି ଭିକ୍ଷାମ୍ଦେହି କହିବ। ହେଲା ସେମାନେ ବି ଖୁସିରେ କିଛି ଟଙ୍କା ହେରିକା ଦିଅନ୍ତି ତାପରେ ସୁନା ଦିଅନ୍ତି। ଦି ଦିଅନ୍ତି ଖୁସିରେ ଯାହା ଯିଏ ଯାହା ଦେଇ ପାରିବ
ଆଜ୍ଞା ଭିକ୍ଷ୍ୟା ଅନୁ ରୂପକ ଯାହା ଦେଇପାରିବେ ଆଉ। ଭିକ୍ଷା ଥାଳରେ ଦାନ କରିବେ ଆଉ
ଭବତି ଭିଷାମ୍ଦେହି ଭବତି ଭିକ୍ଷାମ୍ଦେହି ଏମତି ମାଗିବେ ତାପରେ ଉଁ ହୁଁ ତାପରେ ସବୁ ଗୁରୁଜନ ଆଉ ଗୁଆଜ୍ୟେଷ୍ଠ ମାନେ ଯେତିକି ରହିଲେ ସମସ୍ତଙ୍କୁ ଗୋଟେ ଆଶୀର୍ବାଦ ଗ୍ରହଣ କରିବ ତାପରେ ଆମର ଭୋଜି ଭାତ ହବ। ଅଁ ଅତିଥି ମାନେ ଆସିବେ ସମ୍ପର୍କୀୟ ମାନେ ରହିବେ ସବୁ ଭୋଜିଭାତ ଗୋଟେ ହବ ଆଉ।
ହୁଁ ହୁଁ।
ଏଇପରିିକା ଚାଲିବ ଆଉ
ଆପଣଙ୍କର ବ୍ରତ ଘର ବିଷୟରେ ଜାଣିକିରି ମତେ ବହୁତ୍ ଭଲ ଲାଗିଲା। ଆଉ ଆପଣ ଯଦି ଆସି ଆମ ଯାଜପୁରୁ ଜିଲ୍ଲାରେ ବୁଲିଯିବେ ମତେ ମତେ ଆହୁରି ବହୁତ୍ ଭଲ ଲାଗିବ। ଆଉ ଏତେ କଥା ହେଲି ସେ ଏତେ ସମୟ ଦେଇଥିବାରୁ ଧନ୍ୟବାଦ୍। ମୁଁ ଏଇଠି ମୋର କଲ୍ ଟି ସମାପ୍ତ କରୁଛି।
ରହିଲେ ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବି ଆପଣ ଯାହାବି ହେଲେ। ଆଁ ପରିବାର ବର୍ଗଙ୍କୁ ଧରିକି ଆସିବେ।
ଆଜ୍ଞା ନିଶ୍ଚିନ୍ତ।
ଆଜ୍ଞା ଆଉ ଆପଣଙ୍କର ସେ କିଛି ସାର୍ ତାଙ୍କୁ ନେଇକି ଆସିବେ ଯାହାବି ହେଲେ ଆସିବି କ ଆପଣଙ୍କର ଯୋଉ ସାର୍।
ହଉ ଠିକ୍ ଅଛି ସାର୍ ଧନ୍ୟବାଦ୍
ଆଜ୍ଞା।